ହ୍ୟାଲୋ।
ହଁ ଶୋଇକିରି
ହଁ ଗୁଡ଼ ମର୍ନିଙ୍ଗ।
ଭେରି ଗୁଡ଼୍ ମର୍ନିଙ୍ଗ।
କଣ କରିଆ ବର୍ଷା ପାଗ ଆଉ, କୁଆଡ଼େ ଉଠିଆ ଶୋଇବା କଥା ଆଉ।
ହଁ ମୁଁ ବି ସେଇ ଏବେ ଉଠିଲି। ଉଠିକି ବ୍ରସ୍ କରିବି, ବ୍ରସ୍ କରିକି ଚା ଟିକେ ପିଇବି। ମେଡିସିନ ଟିକେ ଖାଇବି, ମେଡିସିନ ଖାଇସାଇଲା ପରେ ଯାଇଁକି ଚା ପିଏଇ।
ମେଡିସିନ କଣ୍ଟିନ୍ୟୁ କରୁଛ ବାଧା ପାଇଁ।
ମେଡ଼ିସିନ ହଁ ଖାଇ
ଉସୁମୁ ପାଣିଠି ଗୋଡ ଧୋଉଛ?
ହଁ- ହଁ।
ଅଁ - ହଁ।
ନାଇଁ ଉଷୁମ ପାଣିରେ ଦେଲା ବେଳକୁ ତ ଆରାମ ଲାଗୁଚି, କିନ୍ତୁ ବର୍ଷା ପାଇଁ ମତେ ଲାଗୁଚି ଅଧିକ ଟିକେ ଦରଜ ରହୁଛି। ସେଥିପାଇଁ ମେଡିସିନ ଟା ମତେ କଣ୍ଟିନ୍ୟୁ ରଖିବାକୁ ପଡିବ।
ମେଡିସିନ୍ କଣ୍ଟିନ୍ୟୁ ଠିକ୍ ନୁହଁ ଆଣ୍ଟିବାୟୋଟିକ ତ ଦଉଛନ୍ତି, କିନ୍ତୁ ଗୋଡକୁ ସବୁବେଳେ କେୟାର ନବ, ଥଣ୍ଡାରୁ କେୟାର ନବ ତାହେଲେ ଠିକ ରହିବ।
କାଲି ଛାତ ଉପରେ ହଁ ଯୋଉ ଦଶ ପନ୍ଦର ମିନିଟ ମୁଁ ଏପଟ ସେପଟ ହେଇଛି। ବ ବର୍ଷା ହେଇଥିଲା ଛାତଟା ବି ଓଦା ଥିଲା ତାପରେ ମୋର ସେ ଜିଓ ଫାଇବର ଖରାପ ଥିଲା ଆସିଥିଲା ସେ ଯୋଉ ଜିଓ ବାଲା ସଜାଡିଲା। ଛାତ ଉପରକୁ ଯାଇକି ମେସିନ୍ ଭି ଭିତରେ ପିମ୍ପୁଡ଼ି ପଶିଥିଲେ। ସେ ପିମ୍ପୁଡ଼ି ଗୁରା ବାହାର ସେ ପିମ୍ପୁଡ଼ି ମେଚେ କଷିକି ବାହାରିଲେ ତା ଭିତରୁ।
ଇରେ ବାପ୍
ସେ ସବୁ କାଟି ଦେଇଛନ୍ତି, ମେସିନ୍ ଭିତର ଟା କାଟି ଦେଇଛନ୍ତି।
ସେ କ ସେ କଣ କଲା ପୁଣି ଚେଞ୍ଜ୍ କଲା ନା ସେଆକୁ ହେବ।
ତା ଦେହରେ କଣ ଚେଞ୍ଜ୍ ଚାଞ୍ଜ କରିକି ସବୁ କଲେ। ଆଉ-ଉ-ଉ-ଉ ଆସିଲା ସେ ସର୍ଭିସ୍ ଫ୍ରି। କିନ୍ତୁ ସିଏ ଯେହେତୁ ଏଟା ଆମର କମ୍ପ୍ଲେନ ଦିଆ ହେଇକି ଆସିନଥିଲା ସେ ପଇସା ମାଗିଲା।
କେତେ ପଇସା କଣ ଦେଲ?
ହୁଁ ଦେଢଶହ ଟଙ୍କା ଦେଲି।
କପ୍ ଆଉ ଫ୍ରି ସର୍ଭିସରେ କମ୍ପ୍ଲେନ୍ ରେ ପଇସା କାଇଁ ନେଉଛନ୍ତି ଯେ?
ହୁଁ କହିଲେ ଦେଢଶ ଶହେ ଟଙ୍କାଟେ ଦେଇଥିଲି ଶହେ ଟଙ୍କା ଦେଲା ପରେ କହିଲା ଯେ ଆଉ ଶହେ ଟଙ୍କାଟେ କଣ ଦଉଛ ଆଉ ଅଧିକ ଟିକେ ଦିଅ ଆଉ-ଉ-ଉ-ଉ ହବନି ଶହେ ଟଙ୍କା। କୋଡିଏ ଟଙ୍କାରେ ଗାଡି ଭଡା ଦେଇକି ଆସିଲିଣି କଣ ବାଇକ ରେ ଆସିଛି। ଆଉ-ଉ-ଉ ଉ କହିଲା ଆଉ ସତର ଟଙ୍କା ପ୍ଲଗ୍ ନେଲା। ତ ଏମିତି କହିକି କହିଲା ମତେ ଅଧିକ ଟିକେ ଦିଅ ମୁଁ ଆଉ ପ
କମ୍ପାନୀ ତ ଫ୍ରି ଦୋଉଛିି ଆଉ।
କମ୍ପାନୀ ଦୋଉଛି ସେ ପା କମ୍ପ୍ଲେନ ଦିଆ ହେଇନି ସିଏ ଆସିଛି ଡାଇରେକ୍ଟ ତ। ସେଇଥିପାଇଁ ସିଏ ଡିମାଣ୍ଡ କଲା। ତ ମୁଁ ସେଇଥିପାଇଁ ସେଇଥିପାଇଁ ତାକୁ ଦିଆଗଲା। କେତେ ଟଙ୍କା-ଆ-ଆ-ଆ-ମ୍ ଫାଷ୍ଟ ଦେଇଥିଲି ଶହେ ଟଙ୍କା। ତାପରେ ସିଏ ଯେତେବେଳେ କହିଲା ଆଉ ମୁଁ କହିଲି ଆଉ ଜମା ପଚାଶ ଟଙ୍କା ଦୋଉଛି ଆଉ। କହିଲା ହୋଉ ପଞ୍ଚାଶ ଟଙ୍କା ଛାଡ଼ିକିି ତାପରେ ଯାଇକି ଆଉ କଲ୍ କଲେନି ସେ କହିଲା ହଉ।
ହଁ ହ ଘର ପାଖ ଭଲ ସେ ଜିଓ ଲଗେଇଥିଲେ।
ଯିଏ ଲଗେଇଥିଲା ସେଇ ସେ ଭଲ ଭାବରେ ମତେ ଚିିହ୍ନିଚି। ମୁଁ ଅନ୍-ନ୍ ଯୋଉ ସେଇଠି ରହିଲା ପରେ ଅଫିସ ରେ ସିଏ ମତେ ଭଲ ଆଗେ ଆଣିଛି ତାଙ୍କ ଅଫିସ ପା ସେଠି।
ଆଛା ଆଚ୍ଛା ହଁ-ଅ-ଅ-ଅ। ଓହୋ ଆଚ୍ଛା ଏବେ ଠିକ୍ ଠାକ୍ ଚାଲୁଚି?
ହୁଁ ଠିକ୍ ଠାକ୍ ଚାଲ
ଆଉ-ଉ-ଉ ସକାଳୁ କଣ ଖିଆ ପିଆ କଲଣି, ତମ ଜୂଇ କଣ କରୁଛି? ତା ଦେହପା ଭଲ ଅଛି ମା ବୋଉଙ୍କ ଦେହପା?
ଠିକି ଡି ଜେ ଲଗା ଗଲା ଡି ଜେ ରେ ସେ ନାଚିଲା। ଡି ଜେରେ ନାଚିଲା ପରେ। ଅ-ଅ-ଅ କିଛି ସମୟ ଗଲା ପରେ ଡି ଜେରେ ନାଚିଲା ପରେ ସିଏ ଏବେ କଣ କରିଚି ନା ଆମର କୁକୁର ଗୋ ଟେ ଘରେ ପଶିକି ଶୋଇଥିଲା ଆମ ଦାଣ୍ଡ ଘରେ। କୁକୁରଟିଏ-ଏ-ଏ-ଏ-ଏ ପସିକି ଶୋଇଥିଲା। ସେ ଶୋଇଚି ଥିଲା କଣ କି? ଆଙ୍କ ମାନେ-ଏ-ଏ-ଏ-ଏ-ଏ କେତେବେଳୁ ଶୋଇଛି ଆମେ ଜାଣିନୁ। ସେ କିନ୍ତୁ ଦାଣ୍ଡ ଘରେ ଶୋଇଛି। ଆମେ ତାପରେ ଉ-ଉ ସକାଳୁ ପୋ ଛା ପୋଛିି ଧୂଆ ଧୋଇ ସବୁ ଚାଲିଚି ଆଉ। ସେ କୁକୁର ପାଇଁ ଆଉ। କୁକୁର ପାଇଁ ଏମିତିରେ ବର୍ଷାରେ ଓଦା ଘର ଦ୍ୱାର ଆଉ ତାପରେ ବି କୁକୁର ପାଇଁ ଘର ପୋଛାହେଲା। ସେଟା ଗୋଟେ କାମ ଚଲିଲା।
କୁକୁର ଠାକୁର ଯୋଉ ବାହନ ଠାକୁରଙ୍କର ବା ଖାଇ
ହୁଁ ବାହନ ଯେ କିନ୍ତୁ ଘରେ ସେ ଜିନିଷ କଣ ସେ ଘରେ ରହିବା କୁକୁର ଅଲଗା ଏମାନେ କଣ ବାହାରେ ଉୁଁ -ଅଳିଆ ଆବର୍ଜନା ଜାଗାରେ ବୁଲୁଚନ୍ତି। ସିଏ ଯଦି ଆସିକି ଘର ଭିତରେ ଶୋଇବେ ତ ସେଥିପାଇଁ ଜୀବାଣୁ ଯାଇକି ଦେହ ଖରାପ ହେଇଯିବ ନା।
ତମ ଚୁଇଁଙ୍ଗିଂ କ୍ୟା ତ ଖେତଆନି କକିଟା ଏବଂ ଭୁଇନ୍ତିନାଥ।
ସିଏ ଘର ପୋଛା ହେଇକି ଖସି ପଡିବ ସିଏ କିନ୍ତୁ ବାର ବାର ଯାଇକି ଉଁ- ଇଏ କରୁଛି। ସେଠି ବସି ଯାଉଛି।
ହ୍ନା ହ୍ନା।
କଣ କରିବୁ ଇଏ ବି ଭାରି ଦୁଷ୍ଟ ହଉଛି। ସକ-ସଖାଳୁ ଉଠୁଚି ଚିଲୋଉଚି ଯେ ଏପଟେ ସେପଟେ ଘର ପୁରା ଖେବାଳି ଦଉଛି। ସବୁଆଡେ ଯାଇଁକି ଲୋକଦେଖିଦଉଛି କିଏ କୋଉଠି ଅଛନ୍ତି।
ରାମ।
ସେ ଆଜି ମୋ ଗୋଡରେ ସୋରିଷ ତେଲ ମୋ ଗୋଡ଼ ରେ ମାରିଦେଇଛି। ଚି ସକାଳୁ। ଦି ଗୋଡରେ ମାରି ଦେଇକି ଏଟାନୁ। କୋଉଛି-ମତେ ମାରିଦେ ମାନେ ତାଗୋଡ଼ରେ ହେଲା ତାଗୋଡ଼ରେ ଟିକେ ଘ ଦେଲି ମୋଗୋଡରେ ସିଏ ଘଷି ଦେଲା ତାର ଖାଲି ଇଁ ତେଲ ସିଏ ଟାକୁ ମୁଁତା ହାତ ରେ ଖାଲି ମିଛରେ ଘସିଦେଲି। ଇଏ ତାର ସେଠୁ କଣ କଲା ନା ତାର ଭଲ ଲାଗିଲା ଉଠିକି ଆଇଲାା। ପୁଣି ସେ ପୋଛା ହେଇଛି ସେ ପୋଛା ଉପରକୁ ପଳେଇଆଉଚି ଖସିକି ପଡିବନି। ତାକୁ ପୁଣି ଟାଣିକି ନେଲା ବେଳକୁ କାନ୍ଦୁଚି। କଣ କହିବି ଭାରି ଦୁଷ୍ଟ ହଉଚି। ଯେ କୌଣସି ଜିନିଷ ଦେଖିଲେ ଯଦି ନଦବୁ ସେ କାନ୍ଦିକି ଗଡ଼ି ଯାଉଛି। ତା ନଣ୍ଡା ହେଇଯାଇଚିନା। ନଣ୍ଡା ହେଇଯାଇଛି ମୁଣ୍ଡ ଫାଟିଯିବନି। ହେଇ ତଥାବି ଶୁଣୁନି। ଆ ତମ ସାଙ୍ଗ ଫୋନ କରିଥିଲେ।
ସଖଳ?
କାଲି ଫୋନ କରିଥିଲେ। ଆଉ ତାଙ୍କର ମୋର ଗୋଟେ ବି- ବ୍ୟବସାୟ ଆରମ୍ଭ କରିଛୁ।
କି ବ୍ୟବସାୟ?
ବାହାରୁ କିଛି କପଡା ଆଣିକି ଆଉ ବିକ୍ରି କରିବୁ ଆଉ।
ଠିକ୍ ହେ। ୍
ତମ ସାଙ୍ଗ ଙ୍କ ର ମୋର।
କଥା ହେଇଚ?
ହଁ।
ଉଠିଲ।
ହୁଁ। ତମ ସାଙ୍ଗର ଆଉ -ତମ ସାନ ଭାଇର।
ହଁ।
ଦି ଦିନି ମିୟାଙ୍କର ନଜର ରହୁଛି। ଆଉ ତମେ ବି ପାଉଛ, ପଇସା ମୁଁ ବି ପାଉଛି। ତ ସେଥିପାଇଁ ରାଜ କଠାରେ ପ୍ଲାନ୍ ଟା ମୋର।
ଆଚ୍ଛା।
କିନ୍ତୁ ସେଇ ମ ବ୍ୟବହାର କରିବେନି ମୁଁ ଜାଣିଛି।
କିଏ?
ଯେ ଜେଜେନା ଟା ବ୍ୟବହାର କଲା ଭଳିଆ ପିଲା ସେ ନୁହଁ।
ନା ସେ ହ।
ସିଏ କ ତାର ଦୁନିଆ ଆଡେ କାମ ସିଏ କଣ ସିଏ କଣ ପାଇଁ କାଲି କହିଲେନି।
ହଁ। ହୁଁ ଆଚ୍ଛା ଆଚ୍ଛା। ଲା ହୁଁ ହଉ।
ଆଉ ସେ ସବୁ ଉପରେ କଥା ଆଉ ଭାବୁଛି। ଗୋଟେ ବାରି ପାଖରେ ଗୋଟେ ନର୍ସରୀ ଖୋଲିବୁ ଆଉ। ଭଲ ଭଲ ଗଛ ନର୍ସରୀ ଗଛ ସବ କଦଳୀ ଗଛ ଠାରୁ ଆରମ୍ଭ କରିକି
ତମର ଖଲନ ଭଲ ଚାଲ ଭଲ। ପୁଲ। ନର୍ସରି ଖୋଲିଲେ ତା ଥିରେ ଆମ୍ବ ପଣସ ଫୁଲ ଫୁଲ ଗଛ ହେଲା। ହଁ ସବୁ ପ୍ରକାର କନିଆୟରି ଫୁଲ।